ହଁ ଶୁଭ ସକାଳ।
ହଁ, ଶୁଭ ସକାଳ।
କେମିତି ଅଛ?
ହଁ, ସେମତି ଦୁଃଖେ ସୁଖେ ଚାଲିଛି ଆଉ।
ହୁଁ, ହୁଁ। ତମର ପୁଣି ଦୁଃଖ କଣ?
ଜୀବନରେ ତ କିଛି ଦୁଃଖ କିଛି ସୁଖ ଥାଏ ନା। ସମ୍ପୂର୍ଣ୍ଣ ଭାବରେ ତ ସୁଖ ନଥାଏ।
ହଁ, ଠିକ କଥା କହିଲ। ସମସ୍ତଙ୍କର କିଛି ନା କିଛି ଦୁଃଖ ସୁଖ ମିଶିକି। ଦୁଃଖ ନ ରହିଲେ ସୁଖ ଟା କଣ ମଜା ଲାଗିବ।
ଉଁ ହୁଁ ହୁଁ।
ବାପା ହେରିକା ପଳେଇଛନ୍ତି ବୋଲି ମନ ଦୁଃଖ ନା?
ହଁ ବାପା ପଳେଇଲେ ତାପରେ ଭଉଣୀ ଆସିଥିଲେ ପଳେଇଲେ।
ଓ ହୋ।
ମନ ଦୁଃଖ ଆଉ।
ଆଛା।
ଆଉ ସକାଳୁ କଣ କରୁଚ?
ସକାଳୁ ଆଉ ଏବେ ରୋଷେଇ ହଉଛି ଆଉ।
ହୁଁ ସଖାଳୁ ଖାଦ୍ୟ କଣ ତମର? ହୁଁ।
ହୁଁ ଆମର ନଅଟା ଭିତରେ ପଖାଳଖିଆ ହବ।
ଓହୋ ନାଇଁ ମୁଁ ନା ହେଇ ଛତୁଆ ଖାଉଛି।
ଓ ହୋ ଆଉ ମୁଁ ଖାଇଥିଲି ଚିଲି ଖାଇଥିଲି ଆଉ ତାପରେ ଏବେ ରୋଷେଇ ସାରିଲେ ପଖାଳ ଖାଇବୁ ଆଉ।
ନା ମୁଁ ଖାଇଥିଲି ମୁଁ ଖାଇଥିଲି କଣ ଏବେ ହେଇ ଛତୁଆ ଖାଇଛି।
ହଁ।
ଛତୁଆ ଖାଇଛି। ତାପରେ ଦଶଟା ହାଣ୍ଡ ବେଳୁ ଖାଇମି ପୁଣି ପଖାଳ ଆଉ।
ହଁ।
ପଖାଳ ପୁଣି ଖିଆ ହବ‌ ପଖାଳ ଟିକେ ନ ଖାଇଲେ ଭଲ ଲାଗିବନି।
ହଁ। ଆମର ପୋଖାଳଟା ମୁଖ୍ୟ ଖାଦ୍ୟ ଆଉ।
ଉଁ ହୁଁ ଯେତେ ଯାହା ବି ଯେତେ ବି ବଡା ଘର ବି ହେଇଥାଉ କି ଯାହା ହେଇଥାଉ। ପଖାଳ ଖାଦ୍ୟ ଟା ଫାଷ୍ଟ।
ହଁ ପଖାଳ ମୁଠ ଖାଇଦେଲେ ପୁରା ଶାନ୍ତି। ଯେତେ ଯାହା ଖାଇଥା। ପଖାଳ ଖାଇବାକୁ ଖାଲି ବାହାରନା ଦରକାର।
ହୁଁ ଏଇ ଯୋଉ ଖରା ଦିନ। ତିନି ଦିନ ତିନି ଟାଇମ ମୁଁ ପଖାଳ ଖାଏ।
ହଁ
ହୁଁ, ପଖାଳ ନ ଖାଇଲେ ରହିହବନି।
ହଁ, କୁହନ୍ତି ପଖାଳ ଖାଇଲେ ଥଣ୍ଡା ଧରିବ। କିନ୍ତୁ, ସେମିତି
କିଛି ନାଇଁ। ନା, ଗରମ ହଉଛି ମାନେ ପଖାଳ ଭାଇ
ହୁଁ
ହୁଁ
ମୁଁ ବି ପଖାଳ ଖରା ଦିନେ ଦି, ତିନିଥର ଖାଇଦିଏ ଆଗରୁ। ଏବେଳି ଆଉ ଦେହ ଟିକେ ଭଲ ହଉନି ବୋଲି ଖାଉନି। ନହେଲେ ଦି, ତିନିଥର। ମୁଁ ସବୁବେଳେ ପଖାଳ ଖାଇ ଦିଏ।
ଓ ହୋ ପଖାଳ ସାଙ୍ଗରେ ମାଛ ଭଜା।
ହଁ
ଭଲ ଲାଗେ ନା ମାଛ ଭଜା ରସୁଣ ଲଙ୍କା ଦଳିକି ଖାଇବ
ହଁ ଆଇଁଷ ବାରରେ ମାଛ ଭଜା ସାଧା ବାରରେ ଶାଗ ଭଜା ବଢ଼ିଚୁରା ଆଉ ଆଳୁ ଭର୍ତ୍ତା ଏଗୁଡା ସବୁ ଭଲ ଲାଗେ ଆଉ
ଯଉ ସୁଜନା ସାଗ ଭଜା
ହଁ ହଁ
ଭଲ ଲାଗେ ନା
ହୁଁ ସେଇଟା ଭଲ ଲାଗେ ସେଇଟା ବି ଦେ ରୋଗ ପାଇଁ ଏ ଯୋଉ ଡାଇବେଟିସ ହଉଛି ମଧୁମେହ ତା ପାଇଁ ବି ବହୁତ ଭଲ।
ଭଲ ହୁଁ ଆଉ ଆଳୁ ସିଝା ଆଳୁ ଆଳୁରେ ଯେତେ ପ୍ରକାର ସବୁ କଲେ ବି ଆଳୁ ବରା ଆଳୁ ଭଜା ଆଳୁ ଦଳା
ଆଳୁ ତ ଆମର ମୁଖ୍ୟ ଆଉ ଯଉଥିରେ ଆଳୁ ନ ପଡିଲେ ହବନି।
କିନ୍ତୁ ଯୋଉମାନଙ୍କର ଟିକେ ଡାଇବେଟିସ ବେଶୀ ଅଧିକ ଥାଏ ସେମାନେ ଖାଆନ୍ତିନି ନା କଣ ଆଳୁ?
ହଁ ସେମାନଙ୍କୁ ଡାକ୍ତର ପ୍ରାୟ ମନା କରନ୍ତି ଆଳୁ ଖାଇବାକୁ।
ହୁଁ ମୋତେ ଆଳୁରେ ସବୁ ପ୍ରକାର ଖାଇବାକୁ ଭଲ ଲାଗେ।
ହଁ ଆଳୁ ପ୍ରାୟ ଛୋଟ ପିଲାମାନେ ଦେଖିବ ପରିବା ଖାଉନଥିବେ ଆଳୁ ଖାଉଥିବେ।
ଆଳୁ ହଁ ବେଶୀଘର ତ ଛୋଟ ଛୁଆଙ୍କୁ ଆଉ
ହୁଁ
ମାନେ ଆମ ଭଉଣୀଙ୍କ ପୁଅ ଯୋଉ ଆସିଥିଲେ ତାଙ୍କୁ ଖାଲି ଆଳୁ ସିଝା ଭାତ
କଣ କହିଲ?
କହିଲି ମୋ ଭଉଣୀଙ୍କ ପୁଅ ଯୋଉ ଆସିଥିଲେ କେବଳ ଆଳୁ ସିଜା ଭାତ
ହଁ
ହୁଁ
ସେ ପରିବା ଖାଏନି ବୋଧେ କିଛି?
ପରିବା କିଛି ଖାଇନା ଖାଏ ଯେ ତା ମନ ହେଇଥିବ ଯଦି ତାଙ୍କ ମନ ଯଦି ହେଇଥିବ ଖାଇବା ମାନେ ଯଦି ହେଇଥିବ ଖାଲି ଆଳୁସିଜା ଖାଇବା ଆଳୁସିଜା ଭାତ
ହୁଁ। ଛୋଟ ପିଲା ତାଙ୍କର ଯାହା ଇଚ୍ଛା ହବ ଖାଇବେ ଆଉ।
ହଁ।
ଆମର ତ ଗୋଟେ ପିଲା ଖାଲି କହୁଛି ଶୁଖିଲା ଭାତ ଖାଲି ଶୁଖିଲା ଖାଇବି।
ଶୁଖିଲା ଭାତ ବେଶୀ ଦବନି।
ହଁ ସେଇଟା ଦେହ ପାଇଁ ଭଲ ନୁହଁ କିନ୍ତୁ
ଜିଦି ହଁ ଆଜିକାଲି ତ ସବୁ ଛୋଟ ଛୁଆଙ୍କ ବଡ ଛୁଆଙ୍କ ବେଶୀ ତ ଛୋଟ ଛୁଆ ଏବେ ସାଙ୍ଗେ ସାଙ୍ଗେ ଜନ୍ମ ହେଲା ଜନ୍ମ ହେବା ମାନେ ସାଙ୍ଗେ ସାଙ୍ଗେ ତାଙ୍କର ଜିଦି ହେଇଯାଉଛି ଏବେ। ଏବେ ସବୁ ଛୋଟ ଛୋଟ ଛୁଆଙ୍କୁ ଦେଖୁନ ନା ଆଗକାଳିଆ ଛୁଆଙ୍କର କିଛି ନଥିଲା କିନ୍ତୁ ଏବେ ଛୁଆ ଯୋଉ ସବୁ ହଉଛନ୍ତି ଜିଦି ସେତ ମଡନ ଛୁଆ ହଁ ହଁ ହଁ। ଯାହା କହିଲ ମଡନ ଛୁଆ। ଆଗରୁ ସବୁ ଆଗରୁ ସବୁ ଛୁଆଙ୍କର ରୋଗ ନ ଥିଲା ଏତେ କିନ୍ତୁ ଏବେ
ନା ଏବେ ତ ସବୁ ମାସରେ ଦୁଇ ତିନି ଥର ଆଉ
ହଁ।
ଡାକ୍ତରଖାନା ନ ଗଲେ ହଉନି।
ନ ଗଲେ ହଉନି ଏଇ ଏବେ ଥଣ୍ଡା ହେଇଛି ତ ହେଇ ପୁଣି ଜର ହେଲାଣି ଏଇ କାଶ ହଉଚି।
ହୁଁ ହୁଁ। ହଁ ଘରୋଇ ଉପଚାର ସବୁ ହଉଥିଲା ଏବେ ଆଉ ସେ ସବୁ ନାହିଁ।
ଏବେ ଆଉ ଘରେଇ ଉପଚାର କେହି ମାନୁନାନ୍ତି।
ହୁଁ।
ଥଣ୍ଡା ଜର ହେଲେ ତ ହଁ ଥଣ୍ଡା ଜର ହେଲେ ତ ଏବେ ହେଇ ଔଷ ଔଷଧ ଖାଉଛନ୍ତି ଆଗରୁ କଣ ଔଷଧ ଖାଉଥିଲେ କି?
ନାଁ।
ଆଗୁରୁ ସବୁ ଘରୋଇ ଉପଚାର ସବୁ ଉଁ ଯୋଉ କଣତ କି ପତ୍ର ପିିଅନ୍ତି ସିଙ୍ଗଡା ହାଡ ପତ୍ର। ମହୁ ସିଙ୍ଗଡ଼ା ହାର ପତ୍ର ମହୁ ପକେଇକି ଖାଆନ୍ତି ଏବେ ତାକୁ ସବୁ କେହି ଖାଉଛନ୍ତି ଦେଖୁଛ ଏବେ ସବୁ ଔଷଦ।
ହଁ।
ସେ ଗଛ ବି କାଇଁ ଆଉ ନାହିଁ।
ହଁ ଆମର ଗୋଟେ ଥିଲା ତା ଧେରେ ଏ ସଁବାଳୁଆ ହେଲା ବୋଲି ଆମର ହାଣିଦେଲୁ।
ହଁ ସାଆଁ ବାଳୁଆ ତ ଗୋଟେ ଗୋଟେ ପୋକ ଆଉ। ଯୋଉଠି ତ ଲାଗିବ ଲୋ ମା ପୁରା ଘା କରିଦବ ସାଁ ବାଳିଆ ଆଉ ଗୋଟେ ହଉଛି ତେଲୁଗୁଣି।
ହଁ।
ଯୋଉଠି ଲାଗିବେ ଘା ହବ ସାଙ୍ଗେ ସାଙ୍ଗେ। ଗଛରେ ବି ହଁ କୁହନା କୁହନା ଏଇ ବର୍ଷା ଦିନ ଆଇଲା ତେଲୁଗୁଣି ଘରେ ପୁରା ବର୍ଷ ସେଟା ହଉଛନ୍ତି ସାଙ୍ଗେ ସାଙ୍ଗେ ନେଇ ଗୋଟେ ଖପା ଦନ୍ ହେଇଟେ କା
ହଁ ହଁ ଆମର ପୁରା ଆମର ସେଇଆ ହଉଛି ବା ଘର ଭିତରେ ପଶି ଯାଉଛନ୍ତି।
ହୁଁ ତାପରେ କଣ ହେଲା ଖରା ଦିନ ଟିକେ ତଳେ ସୋଇବାକୁ ଟିକେ ଭଲ ଲାଗୁଛି। ଓପରେ ଶୋଇଲା ବେଳକୁ ଆସି କାନକତିରେ ଏଇଟା କଣ? ପରଦିନ ମୋ କାନକତିରେ ଆସିକି ଲାଗିଥିଲା ମୁଁ ସାଙ୍ଗେ ସାଙ୍ଗେ ଖପାଡ଼ି ଦେଲି ନେଇକି।
ଆମ ବୋଉଙ୍କର ସେମିତି ପରଦିନ ତାଙ୍କ ଏଇ ରାତିରେ ତାଙ୍କ କାନ ପାଖରେ।
ହଁ।
ଏଠ
ସାଙ୍ଗେ ସାଙ୍ଗେ ମାନେ ଶୋଇଥିଲି ସେଠି ସାଙ୍ଗେ ସାଙ୍ଗେ ଆସିକି ମୋ କାନକତିରେ ମୁଁ କହିଲି ମୋ କାନକତିରେ କଣ ସଲ ସଲ ହଉଚି ଦି କାଢ଼ିକି ଖପାଡିଦେଲି ତେଲୁ ଗୁଣିଟେ।
ଓ ହଁ।
ତାପରେ ସେଟାକୁ ଯଦି ନ ଧୋଇବୁ ସାଙ୍ଗ୍ ସାଙ୍ଗ୍ ଇନଫେକ୍ସନ ହେଇଯାଉଚିଏବେ।
ହଁ।
ଆଗୁରୁ ଟିକେ କିଛି ହୋଉନଥିଲା ଏବେ ସାଙ୍ଗ୍ ସାଙ୍ଗ୍ କିଛି ଲାଗିଥିଲା ବେଳେ ସାଙ୍ଗ୍ ସାଙ୍ଗ୍ ଘା ଭଳିଆ ଦେଖିବ। ହେଇ ଇଫେକ୍ସନ ହେଇଚି ତ ଆଉ। ଏଇଆ ଆଉ ଆଉ ତମର ସବୁ ଭଲ ତ।
ହଁ ହଁ। ସବୁ ସେମିତି ଆଉ।
ହୁଁ ସୁଖେ ଦୁଃଖେ ଏଇତ ଯିବନ ଆଉ ହୁଁ ହୁଁ। ଆଉ ତମ ସେଟି ପାଗ କେମିତି।
ପାଗ ଆଜି ପୁରା ନରମ ଅଛି ବର୍ଷା ହୋଉନି କି ଖରା ବି ହୋଉନି। ଆଜି ଭଲ ପାଗ ଦେଇଚି ବୁଲାବୁଲି କରିବା ପାଇଁ ଆଜି ଭଲ ଯିଏ ଜୁଆଡେ ହଁ ମତେ ବୁଲିବାକୁ ଭଲ ଲାଗେ।
ହୁଁ।
ମୁଁ ଚାରି ପାଞ୍ଚ ଦିନି କି ସପ୍ତାହ ଗୋ କି ପନ୍ଦର ଦିନି ହେଇଗଲେ ଯୁଆଡେ ବି ହଉ ଟିକେ କୁଆଡେ ନ ଗଲେ ମତେ ଭଲ ଲାଗିବନି।
ଭଲ ଆଉ ହୁଁ ହୁଁ।
ଏଇ ପାଖ କୁ ପଛେ କିନ୍ତୁ ଟିକେ ବାହାରେ ବୁଲି ଆସିଲେ ମନ ଟା ଭଲ ଲାଗେ।
ହଁ ସବୁବେଳେ ବି ବସି କି ମାନେ ସବବେଳେ ଘରେ ରହିଲେ ବି ଠିକ ନୁହେଁ ଯାଇ ବୁଲାବୁଲି କଲବି ଟିକେ ଦେହ ପାଇଁ ଭଲ।
ହଁ ହଁ ମନ ହାଲକା ଲାଗିବ ଦୁଶ୍ଚିନ୍ତା ସବୁ ଦୂରେଇ ଯିବ।
ହଁ ଝିଅ ଫୁଣି ଅଙ୍ଗନବାଡି ଯାଉଛି ତ।
ହଁ ହଁ। ଯାଉଛି ଯିବ ହଅ ନଅଟାରେ। ଆସିବ ବାରଟାରେ।
ଆଉ ସେତି ସମ ତମେ ପୁରା ଫାଙ୍କା ଆଉ।
ହଁ।
ହୁଁ।
ପାଠ ପଢିଲାଣି।
ହଁ ଅଳ୍ପ ଅଳ୍ପ ଆଉ।
ଓହୋ ପଢିବ ଆଉ ଛୋଟ ପିଲା ଏବେ।
ତମର ରଜ ପରେ ଟ୍ୟୁସନ ଖୋଲିଗଲାଣି।
ହଁ ରଜ ପରେ ଖୋଲିଲାଣି ମାମୁଁ ଘରକୁ ଜଣେ ଯାଇଥିଲେ ଆସିନାହାନ୍ତି ଏପନ୍ତ। ଆଉ ଗୋଟେ ଛୁଆଟା ଏଇ କାଲିଠୁ ତ ସ୍କୁଲ ଖୋଲିଚି। ଆସିବେ ବୋଲିକି ଆଜି ଆସିନାହାନ୍ତି ଆଜି ଶନିବାର ସକାଳଆ ସ୍କୁଲ।
ହଁ।
ଆସିବେ ବୋଧେ ଚାରିଟା ଖଣ୍ଣ୍ଡେ ବେଳେ ଆସିବେ ଆଉ।
ଓହୋ।
ଆଉ ଗୋଟେ ଟ୍ୟୁସନ ଯାଇନି ଯିମି ମୁଁ ଭାବୁଛି ସୋମବାରଠୁ ଆରମ୍ଭ କରିମି ଆଉ ଏତେ ଦିନ ଛୁ ଟି ହେଲାଣି ଏକାତିରେ ସୋମବାରଠୁ ଆରମ୍ଭ କରିବି।
ଓହୋ। ହଁ ଏକାଇଠି ସୋମବାର ଠୁ ଆରମ୍ଭ କରିଦବ ଆଉ।
ହୁଁ କାହିଁକି ଦେଢିଆ ଟ୍ୟୁଉସନ କରିମି ଏକାଥରେ ସୋମବାରଠୁ ଯିବି ଆଉ
ଉ ହୁଁ ହୁଁ।
ହୁଁ। ଆଉ ଗୋଟେ ନୂଆ ଛୁଆ ଆସିଥାନ୍ତି ହଁ ନୂଆ ଛୁଆ ଆଉ ଆସିଥାନ୍ତେ କଣ ଆସିଲେ ମାନେ ସେବି ନ ଆସନ୍ତୁ ତାଙ୍କୁ ପଢେଇ ହବନି
ଓହୋ
ଛୁଆ ଗୁଡ଼ାକ ଭାରି ଦୁଷ୍ଟ ହଉଛନ୍ତି
ହଁ ଛୋଟ ଛୁଆ ସୁଆ ହେବେ ଆଉ
ହୁଁ।
ସେ ଭାରି ଚଗଲା ଛୁଆ ତା ମା ବି ଆସିକି କହିଥିଲା ମୁଁ କହିଲି ହଉ ଦେଖିବା ରଜପରେ ଛାଡିବ। କାଇଁ ତାଙ୍କ ଛାଡିଲେନି ତ ଆଉ ହଁ
ଅହ କିଏ ଭଲ ପିଲାଟେ ନା
ହଁ ସେ ଭଲ ପିଲା କଣ ସେମିତି ଆଉ
ଅହ।
ହଉ ଭାଉଜ ରୋଷେଇ କର ଆଉ
ହଉ ହଉ
ହୁଁ ହୁଁ